ହ୍ୟାଲୋ
ହ୍ୟାଲୋ ହଁ କୁହନ୍ତୁ ଗୁଡ ମର୍ଣିିଂ ହଁ ନମସ୍କାର, ଜୟ ଜଗନ୍ନାଥ। ଏଇ ବସିଚୁ ଆଉ।
ଆ କଣ ଖାଇଲେଣିି ସକାଳୁ?
ନାଇଁ ସକାଳୁ କିଛି ଖିଆ ହେଇନି ଠାକୁର ପୂଜା ଚାଲିଚି ଗାଡି ପୂଜା ହବ ବୋଲି ପ୍ରିପାରେଶନ ଚାଲିଚି ଖିଆ ହେଇନି ଆଉ।
ଆଜ୍ଞା ଆଉ ଆଜି ତ ଦେବସ୍ନାନ ପୂର୍ଣ୍ଣିମା ଆଜି।
ଆଜ୍ଞା।
ଆଉ କଣ କେବେ ଯାଇଛନ୍ତି ଦେଖ ଖ ଯୋଉ ପୁରୀ ମନ୍ଦିର ଆଉ ରଥାତ୍ରା ଟାଇମେ ଯାଇଛନ୍ତି ନାଇଁ?
ନାଇଁ ରଥଯାତ୍ରାରେ କେବେ ଯାଇନି ଏମିତି ନର୍ମାଲ ଯାଇଚି ବୁଲିକି ଆସିଚି।
ଆଜ୍ଞା। ଆଉ।
ଆଉ ତମେ କଣ କରୁଚ?
ମୁଁ ଏବେ ଖାଇକି ଏଇ ବସିଚି ଆଉ।
ପାଠ ପଢୁଚ ନା, କୋଉଠି ଜବ ଫବ କରିଚ?
ମୋରଉ ପ୍ଲସ୍ ଥ୍ରୀ ସରି ଯାଇଚି, ଏବେ ଘରେ ଅଛି।
ଓହୋ ଆଉ।
ଆଉ ଆପଣଙ୍କ ଆଡେ କାଲି ବର୍ଷା ହେଇଚି ନା?
ହଁ ବର୍ଷା ହେଇଚି ହଁ ବର୍ଷା ହେଇଚି। ହଁ ଆପଣଙ୍କ ଘର ଟା କୋଉଠି?
ଆମର ଯୋଉ ବରିପାଳ।
କୋଉଠି?
ବରିପାଳ ବରିପଳ।
କୋଉ ଡିଷ୍ଟ୍ରିକରେ? ଓହୋ କେ ତାରିଣୀ ମନ୍ଦିର ପାଖରେ।
ଆଜ୍ଞା ନା ତାରଣୀ ଆମ ଗାଁ ପା ଆଜ୍ଞା ହଁ। ଆମ ଗାଁ ପାଖଠୁ ପଚାଶ କିଲୋମିଟର ଖଣ୍ଡେ ହବ। ତାରିଣୀ ମନ୍ଦିର ଟା ଆଜ୍ଞା। ଆଉ ଆପଣଙ୍କର ଘର କୋଉଠି?
ଆମ ହଳ ଢେଙ୍କାନା ଢେଙ୍କାନାଳ।
ଢେଙ୍କାନାଳ କୋଉ ଜାଗା?
ଢେଙ୍କାନାଳ ଭୁବନ।
ଆଜ୍ଞା। ଆଉ ରଜରେ ସବୁ କଣ ବୁଲାବୁଲି କର କୋଉ ଜାଗା ଯାଇଥିଲେ ସବୁ?
ରଜରେ ଆମ ଗାଁରେ ତ ହୋଉଚି ରଜ ମହୋତ୍ସବ। ପ୍ରୋଗ୍ରାମ ହୁଏ, ଛୋଟ ଛୁଆ ସବୁ ନାଚନ୍ତି, ଦୋଳି ଫୁଳି ପଡେ ରଜ ପା ଆମେ ମାନେ ଫ୍ରିରେ ସମସ୍ତେ ସମସ୍ତଙ୍କ ପାଇଁ ଏମତି ଆଉ।
ଆଉ କିଏ କିଏ ସବୁ ଦୋଳି ପଡିଥିଲା ଆପଣଙ୍କ ଯୋଉ ଗାଁ ରେ?
ବେଲୁନ ଦୋଳି।
ଆଜ୍ଞା।
ଅ ବ୍ରେକ୍ ଡ୍ୟାନ୍ସ ଦୋଳି ଛୁଆଙ୍କ ପାଇଁ ଆଉ ରିଲ୍ସ ଦୋଳି ଏବେ ଯୋଉ ନୂଆ ବାହାରିଚି।
ଗୋଟେ ଗୋଟେ ଗଛଟେ ପୋତିକି ଦୌଡି ବାନ୍ଧି ଦେଇକି ଆଜ୍ଞା।
ନାଇଁ ମୋବାଇଲ ଦେବେ ରାଉଣ୍ଡ ବୁଲିବେ ଆପଣ ମୋବାଇଲ ସେ ଆପଣ ଠିଆ ହେଇଥିବ ମୋବାଇଲ ଆପଣ
ଆଜ୍ଞା ହଁ ସେଇଟା ତ ଆଜ୍ଞା ଏଇଥିର ଗୋଟେ ଯୋଉ ରିଲ ଗୋଟେ ପଡି ଥିଲା ଆମ ଗାଁରେ ଗୋଟେ ବାଉ ଗୋଟେ ଗଛଟେ ଫାଷ୍ଟ ଗୋଟେ ଖୁଣ୍ଟଟେ ପୋତି ଦେଇକି ଦୌଡି ବାନ୍ଧ ଏପଟୁ ଏମିତି ଘୁରେଇଦେବେ ଆପଣ ଥରେ ଘୁରେଇଦେଲେ। ସେଟା ଆପେ ଆପେ ତାର ଘୁରିବ ଆଉ ମାନେ କି ବାଇ
ଆମର ଏଇଠି, ଆମର ନିଜେ ହଁ ନିଜେ ଘୁରିବ କିନ୍ତୁ ମୋ ମୋବାଇଲ୍ ଟା ସେଇ ମୋବାଇଲ ଟା ବି ମାନେ ଆପଣ ଯଦି ଯା ସେଇଟି ଘୁରିବ, ମୋବାଇଲ ଲେଫ୍ଟ ସାଇଡ୍ ଘୁରିବ।
ଆଜ୍ଞା ହଁ, ଯୋଉ ହଁ, ଯାତ୍ରା ଆଜ୍ଞା ଯାତ୍ରା ଯୋଉ ସବୁ ପଡେ ନେଇ
ହଁ- ହଁ- ହଁ ଯାତ୍ରା ଯାତ୍ରାରେ।
ଆଜ୍ଞା ଟିକେଟ୍ କାଟିକି, ଆପଣ ସେଠି ଭିଡ଼ିଓ କରିପାରିବେ ଆଜ୍ଞା।
ହଁ -ହଁ ସେଇ ଦୋଳି, ଆଉ ଏଇ ଯୋଉ ନିଶାଣି ଦୋଳି। ଆଉ ପଡିଥିଲା। ଏଇ ଛୋଟ ଛୁଆଙ୍କର ଯୋଉ ସିଙ୍ଗଲ ଦୋଳି ଦଉଡିରେ ପଟା ଭିଡା ହେଇ କି ହୁଏ, ସେଇଟା ସବୁ ପଡିଥିଲା ଆଉ।
ଏ ସେଇ ଦୋଳିଟା ମତେ ଖେଲତେ ଭଲ ଲାଗେ। ଏଇଆ ଟିକେ ମୁଣ୍ଡ ଫୁଣ୍ଡ କିଛି ବୁଲେଇଲି ନା, ଆଉ ଯୋଉ ଖାଇ ତୋଳି ଚକ୍ରି ତୋଳି ଖେଳିଲା ମାନେ ମୁଣ୍ଡ ବୁଲେଇବ।
ରାମଦୋଳି। ବଡ ମଣିଷଙ୍କ ପାଇଁ ଏମିତି ସବୁ ପଡିଥିଲା।
ଖେଳିଲେ ମୁଣ୍ଡ ବୁଲେ
ହଁ ଯିଏ ଡରେ ସେ ଖେଳି ପାରିବନି।
ଆଉ ଆପଣଙ୍କର ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମୁଁ ମୋ ହଜବେଣ୍ଡ ମୋର ଦିଟା, ପୁଅଟେ ଝିଅଟେ ମୋ ଶାଶୁ ଶଶୁର।
ଆଜ୍ଞା ଆପଣଙ୍କର ଯୋଉ ଶାଶୁଘରଟା କୋଉଠି?
ଭୁବନ ପାଖରେ ବା ଭୁବନରେ ବାପଘର ସେଇ ପାଖେରେ।
ଆଉ ଦିହ, ଘରେ ସବୁ ଦେହ ପାହ ଭଲ ଅଛି ନା?
ହଁ ଭଲ।
ଆଜ୍ଞା ଆଉ ତାହେଲେ କିଛି ରୋଷେଇ ଏବେ କରୁନାହାନ୍ତି?
ହଁ ରୋଷେଇ ଚାଲଛି, ରୋଷେଇ ଚାଲିଛି ଫ୍ରି ଟାଇମ ରେ କଥା ହଉଛି। ଚାଲିଛି ସିଲେଇ ବି କରୁଛି, ମେସିନ୍ ଅଛି ସିଲେଇ ଫିଲେଇ କରୁଛି।
ଆଜ୍ଞା ଭଲ ଆଉ। ଆଜି ତମେ କଣ ରୋଷେଇ ଚାଲିଛି ଆପଣଙ୍କର?
ଆଜି ଭାତ ବସିଛି ଏଇ ଶାଗ ଭଜା ହବ, ଶାଗ ବାଛୁଛି ଏବେ ଶାଗ ଭଜା ହବ, ଡାଲି ହବ। ହଁ ଏଟା ଏଟା କୋଶଳା।
ଆଜ୍ଞା ହଁ ଆପଣ ଆପଣଙ୍କ ଆଡେ, ଗରମ ଭାତ ନା ପଖାଳ ଭାତ?
ନାଇଁ ଗରମ, ପଖାଳ ବି ଖାଉ ପଖାଳ ଖାଉ କିନ୍ତୁ ମାନେ ଏମିତି କେବେ କେମିତି ଆଉ? କିନ୍ତୁ ପଖାଳ ଟା ଭଲ, ଏ ଥଣ୍ଡା ଥଣ୍ଡା ରହୁଛି ବୋଲି ଟିକେ, ଛୋଟ ଛୁଆ ତେଣୁକରି ଗରମ ଖିଆ ହଉଛି, କେବେ ଏମିତି ମନ ହେଲେ ରାତିରେ ସଜ ପଖାଳ। ନହେଲେ, ଦିନେ ଦିନେ ସକାଳୁ ବି ପଖାଳ।
ଆଜ୍ଞା। ଆଉ ଆପଣଙ୍କର ଯୋଉ ଢେଙ୍କାନାଳରେ, ଭଲ ଜାଗା କଣ ସବୁ ଅଛି ବୁଲିବା ପାଇଁ?
ଢେଙ୍କାନାଳରେ କପିଳାସ ମନ୍ଦିର
ଆଜ୍ଞା ହଁ, ଆଜ୍ଞା ହଁ ଯାଇଥିଲୁ ବହୁତ ପାହାଚ।
ତେରଶହ ବାଉନ ପାହାଚ। ନାଇଁ ଏବେ ବାର ବାଙ୍କ ହେଇଗଲାଣି, ବାର ବାଙ୍କ ଗାଡି ନେଇକି ପୁରା ଓ ଓପରୁକୁ ଯାଇ ହଉଛି।
ଆଜ୍ଞା ଆଜ୍ଞା ତାହେଲେ ଏବେ ହେଇଗଲାଣି, ଆମେ ଯେତେବେଳେ ଯାଇଥିଲୁ ପାହାଚରେ ଚଢି ଚଢି ଯାଇଥିଲୁ।
ବାର ବା ହଁ ମାଙ୍କଡ ବହୁତ ଅଛନ୍ତି।
ଆମେ ଯାଇଥିଲୁ ଯେ, ଯୋଉ ଗୋଟେ ପର୍ସ ନେଇଗଲା ହଉ ମାଙ୍କଡ ଆସିଲେ, ଜଣେ ନେଇକି ପଳେଇଲେ ଜଣଙ୍କର ପର୍ସ
ହଁ ଭୋଗ ଫୋଗ ସବୁ ହଉଛି। ଖାଇଦେବେ ମାଙ୍କଡ। ଝିଅ। ହଁ ବହୁତ ଥର ଯାଇଛି। ଏବେ ଏଇ ଦି ମାସ ତଳେ ଯାଇଥିଲି ରିସେଣ୍ଟ ଯାଇଥିଲି। କପିଳାସ ଅଛି ଦତ୍ତାତ୍ରୟ ଅଛି।
ଦତ୍ତାତ୍ରୟ ଆ।
ସାଇ ମନ୍ଦିର।
ଆଜ୍ଞା।
ଲଡୁ ବହୁତ ଫେମସ ବହୁତ ଟେଷ୍ଟି।
ଏସେ ଲଡୁଟା କେମିତି କଣ ହୁଏ।
ଏମିତି ମୋତିଚୁର ଲଡୁ। ସେଇଡ଼ ଆମର ମାନେ ଦେଶୀ ଗୁଆଘିଅ ପଡିକି ଦେଶୀ ଗୁଆ ଘିଅ ପଡିକି ହୁଏ ବହୁତ ଟେଷ୍ଟ ଲାଗେ। ଆଉ ସପ୍ତ ଶଯ୍ୟା ଅଛି, ମାନେ ସେଠି ସାତୁଟା ପାହାଡ ମିଶିକି ଅଛି, ବୁଲିବା ପାଇଁ। ଆଉ ରାଧା ଗୋପିନାଥଙ୍କ ମନ୍ଦିର ଅଛି, ରାଧାକୃଷ୍ଣଙ୍କୁ ବୁଲିବା ପାଇଁ। ଆଉ ଯୋଉ ଢେଙ୍କାନାଳ ରାଜା ଥିଲେ, ଆଗରୁ ଯେ ତାଙ୍କର ଯୋଉ ଅଛି ଘୋଡା ଶାଳ, ହସ୍ତି ହାତୀ ଶାଳ, ସେଟା ସବୁ ଭଲ ମାନେ ଆ ଆଗ କାଳିଆ ମହଲ ଆଉ ଦେଖିବାକୁ ମିଳୁନି ସେଇରା ସବୁ ଅଛି ଆଉ। ଢେଙ୍କାନାଳ। ଏବେ ବି ଅଛି। ଏବେ ବି ଅଛି, ତାପରେ ଢେଙ୍କାନାଳ ଲକ୍ଷ୍ମୀ ପୂଜା ସବୁଠୁ ପ୍ରସିଦ୍ଧ। ବହୁତ ସୁନ୍ଦର!
ଆଜ୍ଞା ହଁ ଆମେ କେବେ, ଆଜ୍ଞା ଆମେ କେବେ ଯାଇନୁ।
ଆଉ, ଢେଙ୍କାନାଳରେ ବୁଲିଲେ ବହୁତ ଜାଗା ଅଛି ବୁଲିବାକୁ। ବଢିଆ ବଢିଆ ଜାଗା ଅଛି।
ଆଜ୍ଞା, ଆମର ବି ଆଜ୍ଞା, ଆଜ୍ଞା ହଁ ଦେଖିବା କେବେ ସମୟ ହେଲେ ଯିବା ବୁଲିବା।
ଆଉ ଏଇ ଆମ ଭୁବନ, ତମର କେଉଁଝରରେ, କେଉଁଝର ବୋଲି କୋଉ ପଡ ସାଇଟ ଟା?
ଆମର ଯୋଉ ଡ଼ ଡ୍ୟାମ ଅଛି ଜାଣି ଶୁଣିଥିବେ ରେମାଲ ଡ଼୍ୟାମ୍
ରେମାଳ ଡ୍ୟାମ ହଁ। ସେଇଠି ଗୋଟେ ଦେଓଗାଁ, ଦେଓଗାଁ ମନ୍ଦିର ଅଛି।
ଆଜ୍ଞା ହଁ ହଁ, ଦେଓଗାଁ ଆମ ଗାଁଠୁ ସାତ ସାତ ଆଜ୍ଞା ହଁ ସାତ, ଆଠ କିଲୋମିଟର ଆମ ଗାଁ ଟ।
ଜାଗର ଯାତ୍ରା ହୁଏ। ବହୁତ ଫେମସ ବହୁତ ଥର ଯାଇଛି।
ଆଜ୍ଞା ହଁ।
ଆଉ ହଉଛି, ସେଇଠି ଗୋଟେ ଜଗନ୍ନାଥ ମନ୍ଦିର ବି ହେଇଛି ଯୋଉ
ଆଜ୍ଞାଁ ହଁ ନୂଆପଡ଼ା।
ନୂଆପଡା ଜଗନ୍ନାଥ ମନ୍ଦିର ସେଠିକି ବି ଯାଇଛି। ଆଉ, ଆଉ ଯୋଉ ବାଘୁଆ ତାରିଣୀ ନା ଏମତି କଣ ଗୋଟେ ଅଛି, ଯୋଉ ତମକା ଗଲା ବେଳକୁ।
ଆଜ୍ଞା ହଁ ହଁ ହଁ।
ସେଠିକି ବି ଯାଇଛି। ସେଠି ପଣା ସ, ପଣା ସଂକ୍ରାନ୍ତିରେ ଭଲ ମେଳା ହୁଏ।
ହୁଁ
ମାନେ ସବୁ ମୀନା ବଜାର ଭଳିଆ ପୁରା ଯାତ୍ରା, ପୁରା ବଡ ଯା ତ୍ରା କହିବାକୁ କହିଲେ ବି ହବ ସେଠିକି ବି ଯାଇଛି। ତାରିଣୀ, ଗୁଣ୍ଡିଚାଗି ପ୍ରାୟ ସେ କେଉଁଝର ଜାଗା ପ୍ରାୟ ବୁଲି ଯାଇଛି।
ଆଜ୍ଞା ହଁ, ଗୁଣ୍ଡିଚାଗିରେ ଆମେ ଯାଇଥି ଥିଲୁ ଏଇ ରଜରେ ଦିଟା ପି ପିଲା ଯୋଉ ବୁଡିକି ମରି ଯାଇଥିଲେ।
ହଁ, ହଁ ଏଇ ବର୍ଷ?
ଆଜ୍ଞା ହଁ, ଏଇ ଏଇ ବର୍ଷ ରଜରେ ପା।
ଓ ହୋ।
ପାଣି ବହୁତ ଯାଉଛି ନା ଜୋରରେ। ଆଜ୍ଞା।
ଆମେ ଯାଇଥିଲୁ ପଣା ସଂକ୍ରାନ୍ତି ବେଳକୁ ଏତେ ପାଣି ହେଇନଥିଲା।
ଆଜ୍ଞା, ଏବେ କିନ୍ତୁ ଆଜ୍ଞା ହଁ, ଏବେ କିନ୍ତୁ ବହୁତ ପାଣି ଯାଉଛି।
ଏବେ ବର୍ଷା ଦିନ ଟା।
ଯୁଆଡେ ଯିବେ ବୁଲାବୁଲି ପାଇଁ ଶୀତ ଦିନେ ନହେଲେ
ଖରାଦିନେ, ଖରାଦିନେ ତ ଏତେ ଯାଇ ବିି ହବନି। କିନ୍ତୁ ବର୍ଷା, ଏଇ ଡ୍ୟାମ ଜାଗା ଗୁଡାକୁ ବର୍ଷା ଦିନେ ତାହେଲେ ଯିବା କଥା ନୁହଁ।
ଆଜ୍ଞା, ଆମେ ତ ଏଇ ଯୋଉ ରେମାଳ ଡ଼୍ୟାମ ଟା ଆମେ ସେଇଦିନ ବି ଯାଇଥିଲୁ ଭୋଜି କରିତେ ଗୋଟେ ସାଙ୍ଗର ଜନ୍ମଦିନ ଥିଲା।
ରେମାଳ ଡ୍ୟାମ ଟା ରେମାଳି ଡ୍ୟାମ ଟା ଏଇ ଯୋଉ ମାଣତିରୀ ଇଆ ଆଉ ଏଇ ଯୋଉ କଣ ସେଇ ଗୋଟେ ମେଡିକାଲ ଅଛି ମ? ରେମାଳ ଡ୍ୟାମଟା ସେଇଆଡେ ନୁହଁ କି? ରେକୁଟିଆ ଗଲା ବେଳକୁ ବାଟରେ।
ଆଜ୍ଞା ରେକୁଟିଆରେ ନୁହେଁ ଆଉ ଯୋ
ବରିପାଳ ବରିପାଳ ହଁ ହଁ ରଘୁନାଥପୁରୁ ବରିପାଳ ଗଲାବେଳ
ଆ ଆଜ୍ଞା ସେ ବରିପାଳ ଟା ଆମ ଗାଁ ଆଉ ଆମ ଗାଁ ପାଖରେ ଳଡେମ୍ ଟା।
ହଁ।
ଆଉ ଆପ କାରକଣ ଡ୍ୟାମ୍ ଅଛି?
ଆମର ଏପଟେ ସେମିତି କିଛି ଡ୍ୟାମ ନାହିଁ ଖାଲି ଯାହା ବ୍ରାହ୍ମଣୀ ନଦୀ ଯାଇଛି ଘର ପାଖରେ। ଆଉ ମନ୍ଦିର ବହୁତ ଅଛି।
ଆଜ୍ଞା ହଁ ମୁଁ ଆଜ୍ଞା ତା ରଖୁଛି ଆପଣଙ୍କ ତ ଖୁସି ଆଜ୍ଞା ଆଜ୍ଞା ଆପଣଙ୍କର କଥା ହେଇକି ବହୁତ ଭଲ ଲାଗିଲା ରଖୁଛି।
ଆଜ୍ଞା।